ହୋଉ ଆଉ ଭାଇ।
ଏମିତି ଖାଇଆଶିକି ଏଇ ବସିଛି ଆଉ।
ଆଉ ଗାଁଡେ ସବୁ କେମିତି ହାଲଚାଲ?
ହଁ ଏମିତି ପିଲାମାନେ ଖରା ବେଳେ ଆସୁଚନ୍ତି, ଆଉ ବସୁଚନ୍ତି। ଏମିତି ଆଉ କେହି ତ ଆସୁନାହାନ୍ତି, ସବୁ ବାହାରକୁ ଚାଲିଗଲେଣି। ହଁ ମୁଁ କୋହୁଛି ଯେ ଆଜି ବି ଗଣେଶ ପୂଜା ଅଛନ୍ତି ଆଉ କଣ ପ୍ରୋଗ୍ରାମ ରଖିବ ହଁ ଆମର ତ ସବୁ ବର୍ଷ ଯେମିତି ହୁଏ ସେମିତି ଗ୍ରୁପରେ ମେସେଜ କରିବା ଆଉ ପିଲାମାନେ କଣ କେମିତି ଚାନ୍ଦା ଆଦାୟ କରିବା କଥା କରିବା ଆଉ ସେମିତି
ଆଉ ମୁଁ କୋହୁଥିଲି ଯେ ଏଥର ଟିକେ ଅଧିକ ପଇସା ଆଦାୟ କରିବା କାରଣ ତା ଟିକେ ଧୁମଧାମ ରେ କରିବା ଏମିତିରେ ବି ଆମର ମୂର୍ତ୍ତି ତିରିଶି ଚାଳିଶି ହଜାର ଆସୁଛି ହେରି। ତାପରେ ଡିଜେ ଅଛି ଅନ୍ୟାନ୍ୟ ଅନ୍ୟନ୍ୟ କେତେ କଣ ଅଛି ଟିକେ ତିନି ଚାରି ହଜାର
ହୁଁ ହୁଁ ତାହେଲେ ଆମର ଏ ବର୍ଷ ସଭାପତି କିଏ ଗ୍ରହଣ କରୁଚନ୍ତି? ଆଛା ଡେ
ଏ ପଟା ଦେଖିବା ଆଉ କେତେ କଣ ଆଦାୟ କରିବା କୋହୁଚୁ। ମୁଁ କହୁଛି ଯାହାହେଲେ ଦିଇ ତିନି ହଜାର ଟଙ୍କା କରିବା ଆଉ କାରଣ ମୁଁ ତ କହିଲି ଏବେ ଯ ଚାଳିଶି ହଜାର ଏମିତି ସବୁ ମିଶାାମିଶି କରିକି ଲକ୍ଷ ପାଖାପଖି ଖର୍ଚ୍ଚ ହୋଉଚି। ଆମର ଯେହେତୁ ଦୁଇଶହ ପିଲା ତ ଚାରି ହଜାର ନାଖା ପାଖାପାଖି ପକେଇଲେ ହେଇଯିବ ଆଉ।
ହଁ ମୁ ମୁଁ କୋହୁଥିଲି କଣ ନା ପିଲାମାନଙ୍କ ଠୁ କିଛି କଲେକ୍ସନ୍ କରିବା ଆଉ ଆମର ତ ମନ୍ତ୍ରୀ ମହୋଦୟ ଅଛନ୍ତି ତାଙ୍କ ପାଖକୁ ବି ବା ଇନଭାଇଟ୍ ଟିକେ କରିବା।
ହଁ ସେଇଟା ବି ସତ କଥା କାରଣ ସେ ବି ତ ସବୁ ବର୍ଷ ଏମିତିକି ଦୋଉଚନ୍ତି ଏ ବର୍ଷ ତ ବି ଯାହାହେଲେ ବି ଟିକେ ଅଧିକ ଦେବେ ତ ମୁଁ ଭାବୁଛଚି ତାଙ୍କ ପାଖକୁ ଯିବା ଆଉ ଏବେ କୋଉଦିନ।
ହଁ ହଁ ତାହେଲେ କେବେ ଯିବା ବୋଲି ଭାବୁଛ?
ହଁ ଯିବା ଆଉ ତ ଅଛି ତେଢ ମାସ ପାଖାପାଖି ଆଉ ପନ୍ଦର ଦିନ ଯାଉ ଯିବା ସବୁ ଭାଇ ମାନେ ସବୁ ଶହେ ଦୁଇଶହ ପିଲା ହେକି ଗଲେ ଟିକେ ଭଲ ହବ କାରଣଧିକ ପଇସା ମି
ହୁଁ। ପାଖାପାଖି ଆଉ ଦେଢ ମାସ ରହିଲା ବଲେ ଆଉ ଗୋଟେ ମାସେ ଖଣ୍ଡେ ରହିକି ସବୁ ଭାଇ ମାନଙ୍କୁ ଏକାଠି କରି ସବୁ ପ୍ରୋଗ୍ରାମ ଟିକେ ଆଲୋଚନା କଲେ ଠିକ ହବ ନହେଲେ କିଏ ମନ ଧ୍ୟାନ ଦେବେନି ବୁଝୁଛି ତ।
ହୁଁ ସାର୍ ସତ କଥା ଆଉ ମୁଁ କଣ କହୁଥିଲି ଯେ ତୁ ତ ବାହାର ଆଡେ କାମ କର ଯାଇଥିଲୁ ବାେଙ୍ଗଲୋର ତ ତୁ ଟ୍ରେନ ରେ ଗଲା ବଲେ କଣ କଣ ଅସୁବିଧା ହେଇଥିଲା କି ତୋତେ?
ହଁ ଭାଇ ଏମିତି ଅସୁବିଧା କିଛି ହେଇଥିଲା ମାନେ ଖାଇବା ପିଇବା ତ ଅସୁବିଧା ହେଥାଉଛି।
ଆଉ ଏମିତି ଯୋଉ ଟ୍ରେନ ପାସେଞ୍ଜର ମାନେ ସିଟ ଏପଟ ସେପଟ ହେଇ ଥାଉଛି ଟିକିେ ଟିକିଏ ପରି ହେଉଛି ଆଉ ଭୁଲ ଆଉ।
ହଁ ଏମିତିରେ ବି ଟ୍ରେନରେ ତ ଖାଦ୍ୟ ପାନୀୟ ବହୁତ ଖରାପ ସେଇଥିପାଇଁ ସେ ପରିଚିତ ବି ଅଛି। କଣ ପାଇଁ କହିପାରିବନି ହେଲେ ଅଧିକ ପଇସା ନଉଛନ୍ତି ଫରି ବି ଖରାପ କାମ କରୁଛନ୍ତି। ତ ତୋର ଏକ୍ସପିରିଏନ୍ସ କେମିତି ରହିଲା?
ମୁଁ ସେମିତି ଠିକ୍ ଠ ଠାକ ରହିଲା କାରଣ ଆମ ସରକାର ବି ଆଜିକାଲି କିଛି କଡ଼ା ହଁ କାର୍ଯ୍ୟାନୁଷ୍ଠାନ ନଉନାହାନ୍ତି ଯଦି କାର୍ଯ୍ୟାନୁଷ୍ଠାନ ଠିକ ଭାବେ ନେଇଥାନ୍ତା ମାନେ ସବୁ ଠିକ ଭାବେ ଚାଲି ପାରିଥାନ୍ତା ହେଲି ଆମେ ଭାବୁଥିଲୁ ଆଉ।
ହଁ ହଁ ହେଲେ ସବୁ ସୁବିଧା ହଉଛି ଯେ ବାହାରକୁ ଗଲା ବେଳକୁ ଟିକେ ଅସୁବିଧା ହଉଛି। ଆଉ ଏମିତିରେ ଆମେ ତୀର୍ଥ ଗଲା ବେଳେ ବି ଟିକେ ଟିକେ ଅସୁବିଧାର ସମ୍ମୁଖୀନ କରୁଛନ୍ତି। କାରଣ ଆମେ ତ ଚଳିଯିବା ହେଲେ ଆମର ବାପା ମା ଟିକେ ବୟସ୍କ ଥିବାରୁ ତାଙ୍କେ ଟିକେ ପରିସାନୀ କର ଏମିତି ଆଉ।
ହୁଁ ଘରେ ଯଦି ବୟସ୍କ ବୃଦ୍ଧ ଅଛନ୍ତି ବୋଲେ ଗାଡି ଟିକଏ ଫ୍ୟାସିଲିଟି ସରକାର ଯଦି ରଖିକି ମାନେ ସୁଲଭରେ କରିଥାଏ ମାନେ ଟିକଟ ଫିକଟ ଟିକେ ଯଦି ଗାଡି ଟିକେ ସୁପର କରିକି ଚଲେଇ
ହୁଁ ସେଇଟା ସତ କଥା ଯେ ଆମ ହାତରେ ଆଉ କଣ ଅଛି ଯେ ଆମେ କରିପାରିବା?
ନାଇଁ ଭାଇ ତୁ କହିଲୁ ମୁଁ ବୁଝିଲି ଯେ ଆଉ ଆମ ହାତରେ କିଛି କି ନାଇଁ ମାତ୍ର ଆମେ ତ ଭୋଟ ଦଉଛନ୍ତି ନା ଆମେ ଯଦି ଠିକ ଭୋଟ୍ ଦେଇକି ଠିକ ସରକାରକୁ ବାଛିପାରିବା। ତା ହେଲେ
ହଁ ସତ କଥା ଯେ ଆଉ ମୁଁ କଣ କହୁଥିଲି ଯେ ତୁ ତ ମାର୍କେଟିଂ କରିବାକୁ ଯାଇଥିଲୁ ସେଇଠି ପୁଣି ସାର୍ଟ ପ୍ୟାଣ୍ଟ ବହୁତ ଶ ଶସ୍ତା ଅଛି ଆଉ ତୁ କେତେ କଣ ଆଣିଛୁ?
ମୁଁ ଏଇଠି ମାନେ ଆମ ଗଞ୍ଜାମ ପ୍ରତି କମ୍ ସାର୍ ସାର୍ଟ ପଣ୍ଟ ରେଟ୍ କମ୍ ଅଛି ଏମିତି ମୁଁ ଗୋଟେ ସାତ ଆଠ ହଳ ଆଣିଥିଲି ଆଉ ଆମ ଦେଖ ମାନେଙ୍କର ଆମ ଗଞ୍ଜାମରେ ଗୋଟେ ଗୋଟେ ସାର୍ଟ ହଳ ଶହେ ଟଙ୍କା ମାନେ ଏଇଠି ନେଉଛି ଗୋଟେ ପଚାଶ ଷାଠିଏ ଟଙ୍କା ଏମିତି ନେଉଛି ଚାଳିଶ ପରସେଣ୍ଟ ପଚାଶ ପରସେଣ୍ଟ ସେ ହଜାରେ ଟଙ୍କା ରେ ଛଅ ସାତ ହଳ ମିଳିଯିବ। ବି ଭଲ ଅଛି ଆମେ କାହିଁ? ସେମିତି ବି କହୁଛନ୍ତି। ମାନେ କଣ ହଉଛି ଜାଣିଛ ନା ଏଠି ଯୋଉ କଳକାରଖାନା କଖାନା ଅଧିକ ଅଛି ନା ଗାର୍ମେଣ୍ଟ ଅଧିକ ଅଛି। ତେଣୁକରି ଏଇଠି ପ୍ୟାଣ୍ଟ ସାର୍ଟ ଯାହା ଶସ୍ତା ଆଉ।
ହଁ ସେଇଟା ତ ସତକଥା ସେଇଠି ବହୁତ କଳକାରଖାନା ଅଛି ସେଇଠି ବହୁତ ଲୋକ କାମ ବି କରୁ କମ ପଇସାରେ ସେଥିପାଇଁ ଟିକେ ଶସ୍ତା ଅଛି ତାପରେ ସେଇଠି ଗ୍ରାହକ ଅଧିକ ଅଛି।
ହୁଁ ଆଉ ଦେଖୁଛ ତ ଆମ ଗଞ୍ଜାମରୁ ଲୋକ ଆସୁଛନ୍ତି ଏଇଠି ଏଠି ଦାଦନ ଖଟିବାକୁ ଯଦି ଆମ ସରକାର ଆମ ଗଞ୍ଜାମରେ କିଛି ଯଦି ମାନେ ଖୋଲିଥାନ୍ତା ମାନେ ଆଉ ବାହାରକୁ କେହି ଆସନ୍ତିନି ଆଉ।
ହଁ ସତ କଥା ତ ଆମେ ଏ ପଲିଟିକ୍ସ ଭିତରେ କଥା ହେବାନାଇଁ କାରଣ ଆମେ ସେ ଭିତରେ ଯ ଯିବା ଦରକାର ନାହିଁ ଆମ ବି ଦରକାର ଆମେ କଣ କରଛନ୍ତି ଆମେ ଭଲରେ ଥିଲେ ସବୁ ଭଲ। ତ ଆଉ ମୁଁ କହୁଥିଲି ଯେ ସେଇ ଗଣେଶ ପୂଜା ବିଷୟରେ କଥା ହବା ସେ ଗଣେଶ ପୂଜାଟା ତ ସବୁ ହେଲା। ହେଲେ ମୁଁ କହୁଥିଲି ଯେ ଏଥର ଗାଁ ଟି ଯାଙ୍କ ଲୋକ ଚାନ୍ଦ ଦେବାକୁ ମନା କରୁଥିଲେ। କାରଣ ଆର୍ଥର ସମସ୍ତଙ୍କୁ ପ୍ରସାଦ ମିଳିନଥିଲା। ତ ଏଥର ପ୍ରସାଦ ଯୋଜନା ଟା ଟିକେ ସାଇଜିରେ କରିବ ନା କଣ?
ହଁ ସେମିତି ଆର୍ଥର ତ ଦେଖୁଛୁ ମାନେ ଗାଁ ର ଅଧାକୁ ଚାନ୍ଦା ମାଗି ଆମେ ଦେଇଥିଲେ ଭଲ ଭାବରେ ପ୍ରସାଦ ଦେଇଥିଲେ। ଏଥର ବି ଆଉ ଟିକେ ଅଧିକ ଚାନ୍ଦା ଆଦାୟ କରିକି। ଆଉ ଟିକେ ଭଲରେ ଭୋଗ କରିକି ଦେବା ଆଉ।
ହଁ ଆର୍ଥର ଟିକେ ଦୂରକୁ ବସାଇବାକୁ ପଳାଇଥିଲେ ଏଥର ଚେଷ୍ଟା କରିବା ଯେ ପାଖରେ ବସେଇବା କିନ୍ତୁ ଗାଁ ଲୋକ ମାନଙ୍କୁ ସାଇଯିରେ ରଖିବା।
ହଁ ହଁ। ହଁ ଆମର ତ ଇଏ ଅଛି ପାଖରେ ଅଛି ପାଣ୍ଡିଆ ଡ୍ୟାମ ଅ ସେଇ ବଟେଶ୍ଵର ଅଛି ଗୋପାଳପୁର ଅଛି ଯୋଉଠି ପିଲା ନୂଆର ଇଚ୍ଛା ରହିଲା ସେଇଠିକି ଯିବା ଆଉ।
ଆରେ ବୁଲିବାରୁ ଏତୁ ଗଲା ଆମେ ଯୋଉ ଯାଇଥିଲେ ସୋନପୁର ସେଇଠିର କେତେଟା ମୋ ପାଖରେ ଫଟୋ ନାହିଁ ଆଉ ସେଇଠି ତ ବହୁତ ମଜା ଲାଗିଥିଲା ବହୁତ ମେମୋରି ବି ଥିଲା ତ ଫୋଟୋ ଯାକ ତୋ ପାଖରେ ଥିବ ଯଦି ସେଣ୍ଡ କରିଦବୁ ଆଉ,
ହଁ ମୁଁ ସେଣ୍ଡ କରିଦେବି ମାନେ ମୁଁ ଏବେ ଜଷ୍ଟ ମାନେ ଆସିକି ଖାଇକି ବସିଛି ତ ମୁ ଆଉ ପରେ ତୋତେ ସେଣ୍ଡ କରିଦେବି ଆଉ, ତ କଣ କଣ ମେମୋରି ଅଛି ଟିକେ କଣ କଣ ଭଲ ଲାଗିଲା କଣ ଖରାପ ଲାଗିଲା ହୁଁ, ମୁଁ ଆ ଯାଇଥିଲି ଫ୍ୟାମିଲି ସହ ମୁଁ ଯାଇଥିଲି ଆଉ ମୋ ଭଉଣୀ ବି ଯାଇ ଥିଲା ମୋ ସହ ଆଉ ମୁଁ ମାନେ ଯେଉଁ କେଦାରନାଥ ଗଲାବେଳେ ଯେଉଁ ଏଗାର କିଲୋମିଟର ଯୋଉ ଯିବାକୁ ପଡୁନି ପାହାଡି ରାସ୍ତାରେ ସେଠି ସେ ଯୋଉ ପା ଅଞ୍ଚଳିକ ଲୋକମାନେ ରହୁଛନ୍ତି। ସେଠି ତାଙ୍କୁ ଏଗାର ହଜାର ଟଙ୍କା ଦେଲେ ତାଙ୍କେ ବୋହି ଧୋଇ ଯାଉଛନ୍ତି। ବୁଝିଲୁ ମଜା ଲାଗୁଛି। ମାନେ ଏମ ଏମିତି ଏନଞ୍ଜୟମେଣ୍ଟ ଆଉ କୋଉଠି ମିଳିବନି।
ହଁ, ହଁ, ମୁଁ ବି ଯାଇଥିଲି ଯୋଉ କେଦାରନାଥ ପାଖକୁ। ପାଖରେ ନାଇଁ କି ସେଟା କଣ ସୋମନାଥ ସେଇଠି ଯାଇଥିଲି ସେଇଟା ବି ଭଲ ଲାଗୁଥିଲା କିନ୍ତୁ ସେଠି ଲୁ ରେଟ ଟିକେ ବେଶି। ମାନେ ଫାଲତୁରେ ପଇସା ନେବେ ଭାତ, ଡାଲିି ଖାଇଦେଲେ ଶହେ ଟଙ୍କା।
ଆ ଖଲି ଦୁ ଟଙ୍କା ଚପଲ ଭଲ ଲାଗୁଛି ଜାଗା ବି ବହୁତ୍ ବଢିଆ ଅଛି କିବ ହଁ! ଏମିତିଆ କ ମୁଁ ବି ଯୋଉ ଯାଇଥିଲି ନା କେତେ ତାନା ସେଠି ଆମ ଅଞ୍ଚଳରେ ଏଇଠି ମାନେ ମ୍ୟାଗି ଗୋଟେ ଖାଇବୁ କୋଡିଏ ଟଙ୍କା କି ତିରିଶି ଟଙ୍କା ସେଠି ଦୁଇଶହ, ତିନିଶହ ଟଙ୍କା ଜାଣିଛୁ?
ଆଚ୍ଛା! ସେଇଟି ତ ଶୀତ ପୋଷାକ ବି ପିନ୍ଧିବାକୁ ପଡୁଥିବ କାରଣ ସେଠି ବହୁତ ଥଣ୍ଡା ଥିବ ସେଇଟା ପାହାଡ ଉପରେ ଟିକେ ଅଛି ନା।
ହୁଁ ସେଇଠି ମାଇନେସ ତିରିଶ ଡିଗ୍ରୀ ଏବଂ ରହୁଛି। ଟିଁ ମିନିମମ ଓଡି ମାଇନସ ଷାଠିଏ ଆଡେ ବି ଯାଇଥାଉଛି କେତେବେଳେ
ଆଉ ଆଜି ତୁ କଣ କଣ ଖାଇଚୁ?
ହୁଁ, ଆଜି ମୁଁ ମାନେ କିଛି ତ ସେ ସେମିତି ଆଜି ପର୍ବପର୍ବାଣି ନାହିଁ ଭାତ ଭାତ ଟିକେ, ଡାଲି ଟିକେ, ଭଜା, କଟିକି ଆଳୁ ଭଜା ଟିକେ ଖାଇଲି ଆଉ
ଅ ହଁ ଆଉ ମୁଁ କଣ ଶୁଣିଲି କି ତମ ରୁମ ରେ କଣ ଭଲ ଭଲ ତକାରୀ କରୁଚ, ତମ ରୁମ ରେ ପୁଣି ଗୋଟେ ସେପ୍ ଅଛିି।
ହଁ ଆମର ଗୋଟିଏ ଏସ ସାଙ୍ଗ ଅଛି, ସେ ମାନେ ପିଲା ବେଳୁ ରୋଷେଇ କରି କରି ଅଛି। ସେ ତ ମାନେ ଆମିଷ ଆମିଷ ଆଣିଲେ ସେ ଗୋଟେ, ମାନେ ରୋଷେଇ କଲେ ତାର ଗୋଟେ ଅଲଗା ପ୍ରକ ତାର ସୁଗନ୍ଧ ଆଜି ସ୍ଵାଦିଷ୍ଟ ଅଛି ଆଉ
ହ ଆରେ ହଁ ଆଉ ଗୋଟେ କଥା। ମୁଁ କହୁଥିଲି ଯେ ସିଆଡେ ବେଙ୍ଗଲୋର ଆଡେ ପୁଣି ପ୍ରବଳ ବର୍ଷା ହଉଛି ଆଜି? ପାଣି ପାଗ ହୁଁ, ଆମର ତ ଏବେ ତିନି ଦିନ ହେଲା ଇଆଡେ ଲ ଲଗାତାର ବର୍ଷା ହଉଥିଲା। ପୁଣି ଆଜି ଏତ ଏତେ ଖରା ହେଇଛି ଯେ ଆଉ ଦେହରୁ ଝାଳ ବୋହିଆକୁ ଟାଇମ୍ ନାଇଁ।
ହୁଁ, ମୁଁ ବର୍ଷ ସ ଯଦି ମାନେ ଲଗାତାର ଘଣ୍ଟାଏ ହବ ବୋଲେ ଥଣ୍ଡା ଲାଗିବ ଆଉ ଯଦି ବର୍ଷା ସେ ଛିଞ୍ଚି ଦେଇ ପଳେଇବ ବୋଲେ ତ, ହାୱା ଟା ବାହାରିକିରି ମାନେ ଗୁମଗୁମିଆ ଲାଗିବ ନା।
ହୁଁ ଆଜି ତ ବହୁତ ଗରମ ଲାଗୁଥିଲା, ତୁ ନହେଲେ ଘରକୁ ଫୋନ କରିକି ପଚାରିବୁ ବହୁତ ଗରମ ଲାଗୁଛି ଆଉ ଏମିତିରେ ବି ମୁଁ ସାର୍ଟ ପ ନ ପିନ୍ଧିକି ଛାତ ଉପରେ ବଛି ଫିର ବି ଗରମ ଲାଗୁଛି ପ୍ରବଳ। ପବନ ବି ସେତେ ହଉନାହିଁ। କାଲି ଆଡକୁ ଦେଖିବା କଣ ମେଗ ହଉଛି କଣ।
ହେଲେ ଆମ ଗାଁରେ ଯୋଉ ଚନ୍ଦିନୀ ଥିଲା ସେଠାରେ ଆଉ ମାନେ ଲୋକମାନେ ବସୁଛନ୍ତି ନା ବସୁନାହାନ୍ତି? ହଁ ସେଠି ବସୁଛନ୍ତି
କ ଥିବାରୁ ସେଠି ଟିକେ ଅଧିକ ଗରମ ଲାଗୁଛି ତାପରେ ଲାଇନ ରେ ବି ଯଦି ଭୁଲ ରେ ପଲା ତାହେଲେ ଆହୁରି ବହୁତ ଗରମ ଲାଗୁଚି ହି ସେଇଠି ଲୋକମାନେ ବସୁଛନ୍ତି। ମୋବାଇଲ ଦେଖିଲେ ବି ଟିକେ ସାଉଣ୍ଡ ହଉଛି ଡିଷ୍ଟର୍ବ ହଉଛି ଲୋକମାନେ ଏଇଥିପାଇଁ ମୁଁ ଛାତ ଉପରେ ବସିଛି ଆଉ।
ହ କୋଉ ଛାତ ଉପରେ ବସିଛ କି ମାନେ ଛାତ ତମ ଘର ଛାତ ଉପରେ ବସିଛ ହୁଁ ମୁଁ ତ ଗାଁରେ ଥିଲା ବେଳେ ଆମେ ସମସ୍ତେ ଯାଉଥିଲେ ବ୍ରିଜ ଆଡେ ବୁଲି ଆସିଥିଲେ। ଆସିଲା ପରେ ଖିଆପିଆ କରି ହେତୁ ଅଛି ନା ଆମେ ଯୋଉ ପଞ୍ଚାୟତ ଉପରେ ବସୁଥିଲେ।
ହଁ ହଁ ହେତୁ ଅଛି ସେଇଟା କେମିତି ଭୁଲି ପାରିବି। ଆଉ ମୁଁ କଣ କହୁଥିଲି ଯେ ଆଉ ସବୁ ଦେହ ଖ
ନାଇଁ ମଝିରେ ଦେହ ଟିଏ ଖରାପ ହେଇଯାଇଥିଲା ମାନେ ଜର ଟିକେ ହେଇଯାଇଥିଲା ଆଉ ଘରୁ ଫୋନ କରି ଥିଲେ ଆଉ ପଇସା ବି ପଠେଇଲେ ପଇସା ପତ୍ର ମିଳି ନଥିଲା ତ
ହୁଁ ଆମର ହେଇ ଘର କାମ ଜାଗା ଚାଲିଥିଲା ସେଇ ଘର କାମର ସେଇ ପାଣି ଟିକେ ଘରକୁ ଦେବାକୁ ପଡିବ। ବାବା କହୁଥିଲେ କେତୋଟା ଦଶଟା ଦେକୁ ପାଖାପାଖି ହେଲେ ଦେବା। ଆଉ ମୁଁ ତ ଖାଇଲି ଏବେ ଟିକେ ହେଲା ଟିକେ ରେଷ୍ଟ କରିବି ବୋଲି ଭାବୁଛି।
ହୁ। ତୁ ତ ଏବେ ବି ତମ ଘର କାମ ଲାଗିଛୁ ପା ତୁ ପୁରା ବ୍ୟସ୍ତ ହେଇ ହାଲିଆ ହେଇ ଥୁବୁ। ହଉ ତ ଦେହ ଭଲ ଅଛି ତାହେଲେ ରଖୁଛି ଘରକୁ ପାଣି ଦେବାକୁ ପଡିବ। ରହିଲି ହଁ ହଉ। ହଉ ମୁଁ ପୁଣି ଥରେ ତତେ କଲ୍ କରିବି ଆଉ।